ହଁ, ଆପଣ ଏବେ କଣ କରୁଛନ୍ତି?
ଏଇ ରୋଷେଇ ବାସ ସାରିକି ଆସିକି ଏଠି ବସିଛି ଆଉ, ଆପଣ ଫୋନ କଲେ ଫୋନ ଉଠେଇଲି ଆଉ।
ହଁ ମୁଁ ଏଇ ସବୁ ଖାଇବା ପିଇବା ସାରିକି ଆସିଲି, ବସିଛି ଆଉ।
ଓ ହଁ ଆଉ ଶୋଇ ରୁ ୁଆସାଇନ, ଖାଇବା ପିଇବା ସଇନେ, ଏଇ ଟାଇରେ ଟିକେ ଫାନ୍କ୍ଆ। ନ ଆଉ କଣ କେତେବେଳେ ଗପି ହବ ଟିକେ କଥା ହେଇ ହଉନି ସକାଳୁ ତ ରାତି ପାଇହଲା କରୁ ଉଠିକି ଝାଡୁ ମାରେ, ବାସନ ପଡିଥିବ ମାଯେ, ଠାକୁର। ପୂଜା କରେ, ଗାଧୁଆ, ପାଧୁଆ, ଖାଇବା, ପିଇବା, ଜଳଖିଆ କରେ, ଭଜା ଭଜି କରେ। ଜଣେ ଜଣେ ଖାଇକି ଯିବେ, ଶାଗ କରେ ଫେରେ ଗାଧୁଆ ପାଇଁ ରୋଷେଇବାସ ଆୟୋଜନ କର। ଏଇଭଆ ଜଞ୍ଜାଳ ତ, ଆଉ କଣ? କରିବା ଆଉ, ଏତେ ଏଇ ଟାଇମରେ ଫାଙ୍କା, ପୁଣି ଏଇ ଅଧଘଣ୍ଟା ଘଣ୍ଟ୍ ଟେ ଯିବୁନି ପୁଣି ଆସିବେ ଜଣେ, ଜଣେ, ଜଣେ, ଜଣେ ଖାଇବାକୁ, ତାଙ୍କୁ ତ ଦେଇଦଉ ସଜ ହବ। ପୁଣି ସାଞଧ୍ୟ ଘର ଓଳେଇକି, ଲୁଗା ପଟା ଆଣିକି ଭାଙ୍ଗିି ରଖି କାଉଁ ସାଇଲା ଆକୁ, ଖାଇ ଉଠିଲା ଆକୁ, ସନ୍ଧ୍ୟା। ଫେରେ ସଞ୍ଜ ସଳିତା ଦେଇକି, ପୁଣି ଖାଇଆ ତିଆରି କରିବାକୁ ପଡିବ। ସେ ଲୋକଙ୍କ ତ ଏଇଆ ଝଞଝଞଝଣା, ଆଉ କଣ କର ଆଉ? କେତେବେଳେ କଣ ସାଙ୍ଗର ଟିକେ ଗପି ହଉଛି, ଏଇ ଟିକେ ଫାଙ୍କା ପାଇଁନି, ଏଇ ଟାଇମ ଯାଉ ଆପଣ ଟିକେ ଫୋନ କଲେ ଭଲ ହେଲା, ମୁଁ ଭାବୁିଥିନି କରିଥାନ୍ତି ବୋଲି ମତେ ହାଲିଆ ନାଗିଲା। ମୁଁ ଏଇଠି ବସିପଇନି ମୁଁ ଟିକେ ଶୋଇ ପଡିବି, ଆପଣ ଫୋନ କଲେ ଆଉ, ଯାଉ ଭଲ ହେଲା, କଲେ ଟିକେ। କଥା କେ, ବହୁତ ଦିନ ହେଲା କଥା ହେଇନଥିନି, କଥା ହେଇଗଲେ ଭଲ ଲାଗିବ।
ହଁ ମୁଁ ବି ଏଇ ସବୁ ଖାଇବା ପିଇବା ସାରିକି ଯୋଉ?? ସବୁ କାମ ଯେତେବେଳେ ସରିଲା ଏବେ ଟିକେ ଫାଙ୍କ ହେଲି। ସେ ଯୁଗରୁ ଫୋନ କରିଦେଲି କାରଣ ଏ ଏକୁଟିଆ ଘରେ କେତେ ଆଉ ରହିବି ଯେ ସେଇ ଯୁଗୁରୁ ଫୋନ କରିକି ଟିକେ କଥା ହେଇଯାଉଛି ସବୁବେଳେ ଆଉ।
ହଁ ହଁ ପା ଏକୁଟିଆ ଗୁରେ ରହିନେ କେତେ କାମଧନ୍ଦା କୁଆଡ଼େ ପଳେଉଛି କଥା ହେଇଗନେ ଟିକେ ଭଲ ଲାଗିବ। ଏଇ ସମସ୍ତେ ସାଙ୍ଗରେ ଟିକେ ସାଙ୍ଗ ସାଥି ମା ଖୁଡି ମା ମୁଁ ମଉଳାଘର ମାଉସିଘର ପିଇସି ଘର ଏ ସବୁ ଅଛନ୍ତି, ଆଉ ସାାଇପଡିସା ଟିକେ ଯେ ଯୁଆଡେ ପଳେଇଲେ ଟିକେ ବା ରହିଲେ କି ଗାଁ କୁ ଗଲେ। ଟିକେ କଥା ହେଇନେ ଭଲ ଲାଗେ, ସେ ମା ଆମେ ଯଦି ନ କଥା ହେଲେ ସେ କଥା ହେଲା କଲା ବେକୁ ସେ କହୁଛନ୍ତି ତମେ କାହିଁକି ଫୋନ କରୁନା ଆମ ତ ଜଞ୍ଜାଳ ଲାଗୁଛି ଆଉ କେତେବେଳେ ଫାଙ୍କା ହବୁ। ଆଉ ପିଲାମାନେ ଫୋନ କଣ ସମସ୍ତଙ୍କର ସବୁ ସମାନ ଅଛି ପିଲାମାନେ ନେଇଯାଉ ଛନ୍ତି ତାଙ୍କର ପାଠ ପଢା ତାଙ୍କର ନେଟ ପୁଣି ଟିସନ ପାଠ ପଢିବେ ଆଉ କେତେବେଳେ ଫାଙ୍କା ହେନେ ଟିକେ ଦଉଛନ୍ତି ନହେଲେ ନାଇଁ ଆଉ। କେତେବେଳେ କଥା ହବାକୁ ଟାଇମ୍ ହଉଛି ଯେ। ଆଉ ହାଟ ବଜାର କରିବୁ ଟିକେ ସଉଦା ପତ୍ର ଆଣିବୁ ଭଲ ମନ୍ଦ। ଛୁଆ ଟିଉସନ ଯିବେ ତାଙ୍କୁ ପାଠ ପଢାରେ ଦେଖିବେ। ରୋଷେଇ ବାସ ଖାଇବା ପିଇବା ଘର ଜଞ୍ଜାଳ କମ ନା ଭାରି ଭାରି ଜଞ୍ଜାଳ ଘର। ଟିକ ନିକି କାମ କରିବାକୁ ପଡିବ କୋଉଠି ଭାଙ୍ଗିଲା କୋଉଠି ଅଳିଆ ପଇଲା କୋଉଠି ଉଳେଇବ ଘର ପୋଛ ଛିବ ହେଠି ଅଳନ୍ଧି ଲାଗିଲାଣି ସେଠି ଦୋଳି ହେଲାଣି। ଲାଣି ଟିକେ ଓଳେଇମି ବୋଲି ଭାବୁଥିଲି ହେଇଗଲାଣି। ଆଉ କୁଣିଆ ମ୍ୟେତ୍ର ଅଛନ୍ତି ସହେ ଥର ଯିବା ଆସିବା ମୁଁ କହିନି ହେ ଯାଉ ଆଉ ଦି ଦିନ ଓଳେଇବି। ଆଉ ଦିହଟା ଭଲ ଲାଗୁନି ମୁଁ କହିନି ଆସିକି କାମ ଶାରିକି ଆସନି ମୁ ଶୋଇପଡିବି ଟିକେ ଆପଣ ଫୋନ କଲେ। ହଉ ଟିକେ କଥା ହେଇଯିବା କଲେଣି ଯେତେବେଳେ ମୁଁ ଭଉତୁ ଦିନି ହେଲା କରିନଥିଲି। ସେଇଥିରେ କଥା ହେଲି ଆଉ। ଆଉ ଖିଆ ପିଆ ସରିଗଲାଣି ସବୁ?
ହଁ ଆମର ସବୁ ଖିଆପିଆ ସରିଲାଣି। ଆଉ ଆପଣଙ୍କର ମନେ ଅଛି ଯୋଉ ଆମେ ଆଗରୁ ଯେତେବେଳେ ପାଖାପାଖି ରହୁଥିଲେ। ଯୋଉ ଲୁଡୁ ଖେଳୁଥିଲେ। ଆଗରୁ କେତେ ମଜା କରୁଥିଲେ, ଏବେ ତ ଆଉ ମୁଁ ଆମେ ବି ଘର ଛାଡିଦେଲୁ। ଏବେ ବହୁତ ଦୂରରେ ବି ରହୁଛୁ। ଏବେ ଯୋଉ ଲୁଡୁ ଆଗରୁ କେତେ ଖେଳୁଥିଲେ ଆମେ ଯୋଉ ଛୁଟି ହେଲା ପରେ ସବୁ ମନେ ଅ ଛି ଆପଣଙ୍କର ସବୁ?
ହଁ ଅଛି ଯେ ଏଠି ଅଛନ୍ତି ଯେ ଜଣେ ଆଣ୍ଟୀ ଆଇଛନ୍ତି। ସେ ଏତେ ଖେଳନ୍ତିନି। ଆଉ ମତେତ ଟାଇମ ହଉନି ଯେତେବେଳେ ଟାଇମ ହଉଛି ସେ ଆଣ୍ଟି ସେତେଳ ଆସୁନାହାନ୍ତି ତମେ ସିନା ସେତେବେଳେ ଆସୁଥିଲ। ମୋ ଟାଇମ କି ଆସୁଥିଲ ଖେଳୁଥିଲି ଆଉ ସିଏ ଯୋଉ ଆଣ୍ଟି ଆଉଛନ୍ତି ସେ ମୋ ଟାଇମ କୁ ତାଙ୍କ ଟାଇମ ହଉନି ଆଉ ବି ଖେଳୁନି। ସେ ମୁଁ ଆଉ ଜଣେ ଆମର ଚିନା ଘରକୁ ଯାଇଥିଲି ରଜରେ। ସଂକ୍ରାନ୍ତି ଦିନ ଯାଇଥିନି ତାଙ୍କ ଘରେ ରଜର ବାଜିଏ ଲୁଡୁ ଖେଳିକି ଆସିଥିଲୁ। ଆଉ ଆମ ଘରେ କୁଣିଆ ମଇତର ଯିଏ ଅଛନ୍ତି କହିଥିଲେ ଖେଳିଥାନ୍ତେ ଆମର ଯୋଉ ଗୋଟେ ଭଣଜା ଆସିଥିଲା ଏତେ ଦୁଷ୍ଟ ଯେ ମୋର ବି ପି ବାହାର କରିଦେଲା ଏତେ ଦୁଷ୍ଟ କୋଉଠି ପାଣି ଢାଳିଲାଣି କୋଉଠି ହେଇ ଡବା ଡବି କିି ନେଇକି ପାଣି ବୋତଲ ଫୋପାରିଲାଣି କୋଉଠି ଆରିସ ଫୋପାରିଲାଣି। କୋଉଠି ଚାର୍ଜର ନେଇକିିଲାଣି ଷ୍ଟାଣ୍ଡ ତାନ ଠାକୁର ଫଟ ଛାତ ଉପରୁକୁ ପାଣି ନେଇଗଲାଣି ଟ୍ୟାପ ଖୋଲିକି ମୁଣ୍ଡ ଫୁଣ୍ଡ ଦେହ ହାତ ଭେଦେଇଲାଣି କୋଉଠି ହେଣ୍ଡ୍ ୱସ ନେଇକି ହାତ ଧୋଇଲାଣି ସେ ମୁଣ୍ଡ ଖରାପ କରିଦେଲା ମୋର। ସେ ଆଜି ସବୁ ପଳେଇଲେ ଟିକେ ମଣିଷ ଶାନ୍ତିର ଟିକେ ଶୋଇଚି ହେଇ ବସିବ ଏତେ ଦୁଷ୍ଟ କରିଦେଇଛି ସେ ଆମ ନଣନ୍ଦଟି ସୀମା ବାହିରେ ଆଉ ତା ବଡ଼ ପୁଅ ଟା ମାଛିିକି ମୋର ବୋଲି କହିବନି। କେତେ ସୁନ୍ଦର ତାର ବ୍ୟବହାର କଥାବାର୍ତ୍ତା ଧୀର ସ୍ଥିର ସବ୍ ଭଲ ଯେ, ଏତେ ଦୁଷ୍ଟ କର୍ ଦେଇଚି ସୀମା ବାହାରେ ସେ ଖାଲି ତ ପଦେ କହଲେ, କଣ କଲେ? ଖାଲି ଚିଲେଇକି ରଡି କରୁଚି ଯେ କଲନି ଫଟଉଛି ମା ତାକୁ ଟିକେ ଗେହ୍ଲା କର୍ ଦେଇଛି। ସାଇ ପଡ଼ସା ଦାଦା ଖୁଡ଼ି ସବୁ ସାନା ବା ସେନ୍ତି ଗେଲ୍ହା କର୍ ଦେଇଛନ୍ତି, ଆଉ ସିଏ କୋଉଠି ଥଏ ହଉଛି। ସେ ତ କୁଆଡ଼େ ଯାଏନି ସେ ଗାଁ ରେ ରହେ ଏବେ ନାଁ ଲେଖ୍ ଦେଇଚନ୍ତି ସରସ୍ଵତୀର ପାଠ ପଢୁଚି, ହେଲେ ବି ଏତେ ଦୁଷ୍ଟ ତୋ ବୋପା ଏତେ ଦୁଷ୍ଟ ଯେ ମୁଣ୍ଡ ଖରାପ୍ କରିଦେଇ ସାରାଲାଣି, ମୋର୍ ତିନ୍-ଚାର୍ ଦିନି ହେଲା ହେଲା, ଏଇଆ କଥା ଆଉ ରୋଷେଇ କଲି କାମ ସାରିକି। ଟିକେ ଶୋଇ ପଡ଼ିଲି ଉଠିକି ଆଉ ଘର ଫର ପୋଛିଲି। ଆପଣ ଫୋନ୍ କଲେ, ତମ ସାଥେ କଥା ହଉଛି ଆଉ କଣ ବହୁତ୍ ଦିନ ହେଲା କର୍ ନଥିଲି, ଯାହାହଉ କଲି ଟିକେ ଭଲ୍ ଲାଗିଲା ଆଉ
ହଁ, ଆମର ବି ମୋର ଗୋଟେ ମାଉସୀ ର ପୁଅଟା ଆସିଥିଲା, ସିଏ ବି ବହୁତ୍ ଦୁଷ୍ଟ ମାନେ, ସିଏ କଣ କରିଚି ନା ତାର କୋଉଥେରେ କିଛି କାମ ଥାଉ ନଥାଉ, କିନ୍ତୁ ତାର ପାଣି ସାବୁନ୍ ଆଉ ହାଣ୍ଡୱାରେ ମେଞ୍ଚେ କାମ ଜିଆଡ଼େ ଯିବ ସିଆଡ଼େ ଯିବ ଦଶଥର ୟା ହାଣ୍ଡୱାସ୍ ରେ ମୁହଁ ଧୋଇବ ହାତ ଧୋଇବ ତାପରେ ପୁଣି ଯିବ, ଗାଧେଇବ ଯେ ପୁରା ଅଧଘଣ୍ଟା ମୁଣ୍ଡ ଫୁଣ୍ଡ ଓଦା କରି ଅଧଘଣ୍ଟା ପୁରା ଏକୁଟିଆ ସେ ଖାଲି ଗାଧେଇବ କହିବ କି? ମୁଁ ଯୋଉ ମୁଁ ଏକୁଟିଆ ଗାଧେଇବି, ମତେ ଗାମୁଛା ଦିଅ ଡ୍ରେସ୍ ଦିଅ, ତାପରେ ମୁଁ ଗାଧେଇବି ଜାଇଁକି ସେ ଏକା ଥେରେକା ଗାଧେଇଲା ତାପରେ ପୁଣି କାଲି କଣ କରିଛି ନା, ଆମ ଛାତ ଉପରେ ରେ ସାଇଟି ଘରେ ଗୋଟେ, ବାରିକ ଘର ରହୁଚନ୍ତି। ତାଙ୍କ ଛାତ ଉପରେ, ଜା ଛା ଛାତ ଉପୁରକୁ ଯାଇକି, ତାଙ୍କ ଟାଙ୍କି ଉପରେ କେମିତି ଚଢ଼ିଲା କେଜାଣି ପୁରା ଛୋଟ ଛୁଆ ଟା, ତା କୁ ସିଏ ଏବେ ଏଇ ଶିଶୁ ମନ୍ଦିରରେ ଏବେ ପଢୁଚି ସିଏ ବି ପ୍ରବଳ ଦୁଷ୍ଟ, ତାକୁ ଯଦି କିଛି କହିବ ଖାଲି ଚିଲେଇବ ଚିଲେଇବ ତାପରେ କହିବ, ମାଲ ମାଲ ମାଲ ଖାଲି ହବ ତାପରେ ଯୋଉ, ଯାଇଙ୍କି ତାଙ୍କ ଛାତ ଉପରେ ଯୋଉ ଛାତ ଉପରକୁ ଯାଇଙ୍କି। ତାଙ୍କ ଟାଙ୍କି ଉପରେ ଚଢି, ଟାଙ୍କି ତାଙ୍କ ଛାତ ସବୁ ଓଦା କରି ସିଏ ତାପରେ ତାକୁ ବହ ପାଟି କଲେ ତାପରେ ପୁଣି କାଲି ଗୋଟେ ଭୋଜି ଥିଲା। ସେ ଭୋଜିକୁୁ ଯାଇଥିଲା। ଭୋଜିରୁ ଆସି ସାରିକି ଯୋଉ ଏଇଠି ସବୁ ପିଲାମାନେ ଆମର ସବୁ କ୍ରିକେଟେ ଖେଳୁଥିଲେ। ସେଇଠି ଯାଇଁକି ଯେତେବେଳେ ଯାଇଁକି ସେ ଗଲା ତାଙ୍କ ପାଖକୁ ସେ ତାଙ୍କ ପାଖରେ ଯାଇକି ଦୁଷ୍ଟ ହଉଚି। ତାପରେ ତାଙ୍କୁ ଯାଇକି ସେମାନେ ତାକୁ ପୁଣି ବାଡ଼େଇଲେ। ପୁଣି ଚିଲେଇ ଚିଲେଇ ଘରୁକୁ ଆସିଲା। ତାପରେ ଆଜି ଯୋଉ ଆଜି ସବୁ ଆଜି ସେ ପଳେଇବ ବୁଲି ସବୁ ଦୁଷ୍ଟ ଖାଲି ହଉଚି ନାଁ ମୁଁ ଆଜି ଯିବିନି ଆଉ ଗୋଟେ ଦିନି ରଇଯା। ତାପରେ ସବୁ ରାଗିକି ଖଟ ଫଟ ବେଡସିଟ୍ ସବୁ କାଢ଼ି ସେଇ ଯୋଉ ଖଟ ଉପରେ ପାଣି ଢାଡ଼ି ଗଦି ଫଦି ସବୁ ଓଦା କରିଦେଇଚି। ଗଦିକୁ ଆଉ କେମିତି ଟେକିକି ନେବି ମୁଁ ଏକୁଟିଆ ଘର ଲୋକ କିଏ ସିନା ଆସି ଆସିଲେ ସନ୍ଧ୍ୟା ବେଳେ ତାକୁ ନେଇକି ଛାତ ଉପରେ ରଖିଦେବି ସିଢି ପାଖରେ ରଖିଦେଲେ ମୁଁ ନେଇକି ଶୁଖେଇଦେବି ଖରା ବେଳେ କାଲି ଆଉ।
ହଁ ନହେଲେ ଉଦା ହେଇକି ସବୁ ଛତିଆ ହେଇଯିବ। ବେଡସିଟ ପକେଇଲେ ଆହୁରି ଉଧା ହବ ଉଷମଳିଆ ଗନ୍ଧେଇବ। ଖରା ତ ଟିକେ କାଳୁଆ କାଳୁଆ ଆଜି ହଉଛି କାଲିି ଆଡ଼େ ଟିକେ ଖରା ଦବ ନେଇକି ଟିକେ ପକେଇଦେବେ। ଗଦିଟାକୁ ଖରାର ଆଉ ରଡ ମଡକି ଶୁଖିଯିବ ଏଇ ଛୋଟ ପିଲା ଆଉ। କଣ କରିବେ ଢାଳି ଦଉଛନ୍ତି ଆଉ ଆସିଛନ୍ତି ଆଉ ମନା କରିହବ ନା କହିହବ। ଢାଳିଲେ ଆଉ କଣ କରିବା ଆଉ। ସେ ତ ହବନି ଆଉ ସେଥିପାଇ ପଡିବ ଆଉ। ଉଦା ହେଇଯିବ ଆଉ ଖରା ହଉଛି ଆଉ ଶୁଖେଇ ଦବ ଟିକେ ଦିନ ହେଲାଣି କେତବେଳେ ବର୍ଷା ଉଠେଇବ ବର୍ଷା ନାହିଁ। ଶଠେଇନେ ପୁଣି ଉଠେଇକି ଆଣିବାକୁ ଲୋକ ଦରକାର। ଆଉ ସବୁ ତ ଜେଝାବାଟେରେ ଯେଝା ପଳଉଛନ୍ତି ଆମେ କଣ କରିବା ଆଉ। ନବାକୁ ପଡିବ ନେଇପାରିବା ଫରେ ଆଣିଲା ବଳୁ କଷ୍ଟ ନେଲା ବେଳୁ କଷ୍ଟ। ଯାହେଲେ ଫ୍ୟାନ ଫୁନି ଦେବେ ଶୁଖିଯିବ ଆଉ।
ହଁ ତାପରେ ଆଜି ଯୋଉ ସେ ଯୋଉ ବାଥରୁମ ଭିତରେ ପଶ ସିକି ଯୋଉ ଗାଧଉଥିଲା ଓଦା ସେ ଗାମୁଛା ପନ୍ଧିକି ଗାଧଉଥିଲା ଓଦା ଗାମୁଛାରେ ସେ ପୁରା ଘର ସାରା ପୁରା ପାଣି କରିଦେଇଛି ତାପରେ ଘର ପୁରା ଅଠା ଅଠା ଲାଗିଲାଣି ଯାଇକି ପୋଛିବି ଆଉ ଟିକେ ପରେ। ପୁରା ପାଣି କରିକି ସବୁ କାଲି ତା ମାମା ର ଶାଢୀ ଶୁଖୁଥିଲା ଶାଢୀକୁୁ ପୁରା ଉଭେ ଦେଇଦେଲା ଯାକୁ ନେଇକି ତାପରେ ପାଣି ଢାଳି ଢାଳି ତାପରେ ଉପରୁ ତଳ ଯାଇଏ ପୁରା ପାଣି ଢାଳି ଢାଳି ସମସ୍ତଙ୍କ ଘରେ ପୁରା ପାଣି ରଖି ପାଣି କରିଦେଇଥିଲା। ତାପରେ ଖାଇଲା ବେଳକୁ ଖାଉନି। ଯଦି ବାହାର ଜିନିଷ କୁୁରୁକୁରି ଥଣ୍ଡା ବି ଟୁ ଅମୁଲୁ ଏଗୁଡାକ ଦେଲେ ଖାଇଦଉଛି। କିନ୍ତୁ ଭାତ ସେ ଜମା ଖାଉନି। ପତଳା ଯେ ପୁରା ପତଳା ଫୁଙ୍କିଦେଲେ ସେ ଉଡିକି ପଳେଇବ। ତାପରେ ସିଏ ଆମ ଘର ପାଖରେ ଗୋଟେ ଦିଦିଟା ରହୁଛନ୍ତି। ତାଙ୍କ ସହିତ ଯାଇକି ଲାଗୁଛି ସିଏ ତାକୁ ଆଜି ଯେତେବେଳେ ଗଲା ତାକୁ ଦିଟା ବାଡେଇ ଦେଲେ। ତାପରେ ସେ ପୁଣି ଚିଲେଇ ଚିଲେଇ ଗଲା। ତାପରେ ଏଇଆ ସବୁ କଥା ଆଉ।
ହ ହଁ ଆଉ କଁ କରିଆ ପିଲାଛୁଆ ଲୋକ ଆଉ କଁ କରିଆ? ସମ୍ଭାଳିଆ ଟିକେ ଆଉ ଦିନ ଅଧେ ଆଉଚନ୍ତି ଆଉ କଁ କରିଆ। ଅ ଆଜି ତ ପଳେଇଥିବ ଭଲ ଶାନ୍ତି ଲାଗିବ ଘର ଆଉ। ଦୁଷ୍ଟ ହେଇଯାଇଚି ଟିକେ ଆଉ ପାଠ ପଢା ପ୍ରେସର ପଇଲେ ସେ ମନକୁ ବନ୍ଦ୍ ହେଇଯିବ ଆଉ। ମା ଟିକେ ଗେହ୍ଲା କରିଦେଇଥିବ ଆଉ ମା ମାନେ ତ ଛୁଆଙ୍କୁ ବେଶୀ ଗେହ୍ଲା କରନ୍ତି। ଫୁଲିଆ କରି ଦେଇଚନ୍ତି ଦୁଷ୍ଟ। ଓହେ କହିବ ପୁଅ ପୁଅ ହେଲା ବୋଲି କଁ ସର୍ଗକୁ ନବ ନା କଁ? ଯେତିକି ହେଲା ସେତିକି। ଆଉ ଫୁଲାଣିଆ କରିଦେଇଥିବେ ଆଉ। ପୁଅ। ହଉ ଠିକ୍ ଅଛି ଯି ଶୋଇପାଡିବି ଏବେ ଆଉ ରଖୁ